ନମସ୍କାର ଭାଇ, ହଁ ବହୁତ ଭଲ ଅଛି ଆପଣ।
ଆଉ ପରିବାରରେ କଣ କେମିତି ଅଛନ୍ତି ସମସ୍ତେ ଆପଣ।
ପରିବାରରେ ସମସ୍ତେ ଭଲରେ ଅଛନ୍ତି ଆପଣଙ୍କର
ହଁ ସବୁ ଜିନିଷ ଠିକ ଠାକ୍ ଅଛନ୍ତି ବହୁତ ଭଲ ଅଛନ୍ତି ସମସ୍ତେ
କେ
ଅ ଖିଆ ପିଆ ସକାଳୁ ଜଳଖିଆ ଖିଆ ହେଇଥିଲା ତାପରେ ମଧ୍ୟାହ୍ନ ଗୋଟେ ସେ ଦିଟା ହୁଏ ସେଇଟା ମଧ୍ୟାହ୍ନ ମୁଁ କରିବି ଆଉ
ମଜରବ କଣ ଆମିଷ ନା ନିରାମିଷ ହ୍ୟାଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି ଆମିଷ ନା ନିରାମିଷ।
ମୁଁ ଭଲ ଲାଗିଲେ ଖାଏ। ଭଲ ଲାଗିଲେ ମୋତେ। ନିରାମିଷ ସେମିତି ଆପତ୍ତି କିଛି ନ ଥାଏ। ଆମିଷ ପସନ୍ଦ କି ଆପଣ।
ହଁ ମତେ ଆମିଷ ଟିକେ ଅଧିକ ପସନ୍ଦ ତାପରେ ନିରାମିଷ ଟିକେ କମ ପସନ୍ଦ
ଆଚ୍ଛା ଆଚ୍ଛା।
ଆଉ ଏମିତି ଆମିଷ ଟେ ଖାଇଦେଲେ ଭାତ ତ ଟିକେ ବେଲାଇ ଜାଗାରେ ଦି ବେଳା ଉଠିଯାଏ ଆଉ ଏତିକି ତ କଥା ଆଉ କଣ।
ଠିକ୍ ଅଛି ବହୁତ ଭଲ କଥା ଆଉ ଆପଣ ଶେଷଥର କୋଉଠିକେ ସାଙ୍ଗମାନଙ୍କ ସହିତ ପିକନିକ୍ ବୁଲାବୁଲି କରିବା ପାଇଁ ଯାଇଥିଲେ।
ମୁଁ ଶେଷ ତରକ ଦୁବାଇ ଯାଇଥିଲି ଦୁବାଇରେ ବ୍ରୁଜ ଖଲିଫା ଦେଖିକି ଆସିଲି। ଫଟୋ ଉଠେଇକି ଆସିଛି।
ଆଚ୍ଛା।
ଦୁବାଇରେ ତ ବହୁତ ବଡ଼ ବଡ଼ ଅ - ହ ତାରକା ଘର ଗୁଡ଼ା ଆଉ ବଡ଼ ବଡ଼ ତାରକା ଘର। ଆଉ ଥାକ ଥାକ ଥାକ ଥାକ ହେଇକି ଘର ଆଉ ବ୍ରୁଜ ଖଲିଫା ତ ବହୁତ ବଡ଼। ଆଉ ଏମିତିଆ ସବୁ ଜିନିଷ ଅଛି ବହୁତ ସୁନ୍ଦର ନିଟ୍ ପୁରା ସଫା ସୁତୁରା ଜାଗା ଆଉ ପାନ ଛେପ ନାହିଁ ଏ ବହୁତ ପରିଷ୍କାର। ପରିଷ୍କାର ପରିଛନ୍ନ ଜାଗା ତାପରେ ମୁଁ ପଳେଇଲି ହଂକଂ ହଂକଂରେ ସେମିତି ପରିଷ୍କାର ପରିଚ୍ଛନ୍ନ ଜାଗା ତାପରେ ପଳେଇଲି ବ୍ୟାଙ୍କଙ୍ଗ ବ୍ୟାଙ୍କଙ୍ଗ ଗଲେ ସେମିତି ପରିଷ୍କାର ପରିଚ୍ଛନ୍ନ ଜାଗା।
ଆଚ୍ଛା।
ହଁ ଆପଣ କୋଉଠି ଯାଇଥିଲେ?
ଅ ମୁଁ ଶେଷଥର ପିକନିକ୍ ଆମର ଓଡ଼ିଶାର ଗୋଟେ ଫେମସ ଜିଲ୍ଲା ଥାଏ। ଯୋଉଟା କି ଗଜପତି ଜିଲ୍ଲା ଅ ଗଜପତି ଜିଲ୍ଲାରେ ଯାଇଥିଲୁ ଆମେ ଯୋଉଟା କି ଓଡ଼ିଶାର ସର୍ବବୃହତମ ହଁ ଓଡ଼ିଶାର ଦ୍ଵିତୀୟତମ ହାଇଷ୍ଟ ହିଲ୍ ଯୋଉଟା ରହୁଛି। ସେଟା ମହେନ୍ଦ୍ରଗିରି ଯାଇଥିଲୁ ସେଠି ମହେନ୍ଦ୍ରଗିରିରେ ବହୁତ ବଢ଼ିଆ ଲାଗିଲା ଏତେ ଅ ଉଚ୍ଚାରେ ଯେ ଆମେ ମାନେ ସେ ଗାଡ଼ି ନେଇକି ଯାଇଥିଲୁ ଗୋଟେ ଟ୍ରାଭେଲର କରି ଯାଇଥିଲୁ କିଛି ପିଲା। ସାଙ୍ଗସାଥି ମାନେ ସବୁ ଯାଇଥିଲୁ ଆଉ ଉପରକୁ ଗାଡ଼ି ଚଢ଼ିଗଲା ଚଢ଼ିଗଲା ପରେ ଯାଇକି ପହଞ୍ଚିଲୁ ଫାଇନାଲି ବହୁତ ସୁନ୍ଦର ଭ୍ୟୁ ଥିଲା ତଳକୁ ତଳକୁ ଅନେଇଲେ ଯେ ବହୁତ୍ ଉଚ୍ଚାଥିଲା ଯାଇକି ଆପଣ ପୁରା ଆକାଶରେ ଅଛନ୍ତି ତ ବହୁତ ଉଚ୍ଚା ଥିଲା ଏବଂ ସେଠି ମନ୍ଦିର ବି ଥାଏ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଦେଖିଲୁ ପାଣ୍ଡବ ମାନଙ୍କ ତାଙ୍କ ମନ୍ଦିର ପା ଦେଖିବା ପାଇଁ ଭ୍ୟୁ ବହୁ ଭଲ ମନ୍ଦିର ତାର କିଛି ବାଟ ଆଗକୁ ପୁଣି ପାହାଡ ଉପରୁ ଚଢିଲି ଯଏ ଗଲୁ ଗଲା ପରେ ପୁଣିଙ୍କ ମନ୍ଦିର ଦେଖିବା ପରେ କହିଲୁ କି ଭୀମ ଭୀମଙ୍କର ମନ୍ଦିର ସେଟା ବି ସେଇ ହେଇଥିଲା ପୁରା ଏକଦମ ବଡ ବଡ ପଥରରେ ହେଇଥିଲା ହୁଁ ପଥରରେ ହେଇ ବହୁତ ବଡ ଜାଗା ଆଉ ବହୁତ ଭଲ ଲାଗିଲା ସେଠୁ ପାହାଡରୁୁ ବୁଲାବୁଲି କରିକି ପୁଣି ଫେରିଲୁ ଫେରିଲା ପରେ ଗୋଟେ ୱାଟର ଫଲ ଥିଲା ଆମର ଗଣ୍ଡାହାୀ ୱାଟର ଫଲ ସେଟାକୁ ଗଲୁ ସେଟା ଯାଇ ବି ବହୁତ ବୁଲାବୁଲି କଲୁ ବୁଲାବୁଲି କରି ସାରିଲା ପରେ
ପାଣି ଅଛି ନାଁ ପାଣି ର ସୁଖୀ ଗଲାଣି?
ଅ ଗଣ୍ଡା ହାତୀରେ ପାଣି ସେତେବେଳେ ଆମେ ଯେତେବେଳେ ଯାଇଲୁ ଜାନୁଆରୀ ମାସ ଥିଲା ଅ ଜାନୁଆରୀ ମାସ ଥିଲା ଯେହେତୁ ଅଧିକ କିଛି ପାଣି ନଥିଲା ଅଳ୍ପ ପାଣି ନ ଥିଲା ଆଚୁଲି ସେଟା
ବର୍ଷା ଦିନରେ ହିଁ। ଥାଏ ଆଉ ଯଦି ସେଟା ଶୀତ ଦିନ ହେଲା ବେଶୀ କିଛି ପାଣି ନଥିଲା ଅଳ୍ପ ପାଣି ଥିଲା ଫିରିବ ଆମେ ସେଠି ସାଙ୍ଗ ମାନଙ୍କ ସହିତ ଗାଧେଇଲୁ ଏବଂ ବୁଲାବୁଲି କଲୁ ବହୁତ ଭଲ ଲାଗିଲା ସେଠି ଗାଧେଇକି ବୁଲାବୁଲି କରିକି ଫଟୋ ଉଠେଇକି ଏଞ୍ଜୟ କରିକି ଆସିକି ପୁଣି ଜିରାଙ୍ଗ ଗୋଟେ ଥାଏ। ଜିରାଙ୍ଗ କଲୁ ସେଠି ବି ବହୁତ ସୁନ୍ଦର ଦୃଶ୍ୟ ଥିଲା। ବୁଲାବୁଲି କଲୁ, ଫଟୋ ଉଠେଇଲୁ, ଏଞ୍ଜୋଅୟ୍ କଲୁ ବହୁତ ସୁନ୍ଦର ଜିରାଙ୍ଗ୍ ଟା ସବୁଠାରୁ ବହୁତ ସୁନ୍ଦର ଦୃଶ୍ୟ ଥିଲା ଏବଂ ସେଠି ଯେଉଁମାନେ ଲୋକ ରୁହନ୍ତି ତାଙ୍କର ବି ମାନେ ବେଶ ପୋଷାକ ତାଙ୍କର ସବୁ ପିନ୍ଧନ୍ତି କିଛି ଅଲଗା ଦ୍ବାରା ବେଶଭୋଷାକ ପିନ୍ଦନ୍ତି। ହଁ, ସେମାନେ ତାଙ୍କର ବେଶଭୋଷା ତା ବହୁତ ଅଲଗା ଥିଲା ନିହାତି ନିହାତି ସେ ସେଇଟା ମକା ଚାଷ୍ ବି ହଉଛି। ଆମେ ହୁଁ ଆମେ ଗଲା ବାଟ୍ ଆ ମକା ତ ଖାଇବା ପାଇଁ ସେମିତି ଟାଇମ୍ କିଛି ହେଇନଥିଲା ଆମକୁ ଯେହେତୁ ଆମେ ବହୁତ ଦୂରରୁ ଯାଇଥିଲୁ। ଅ ତ କିଛି ଟାଇମ୍ ହେଇ ନଥିଲା। ଆମେ ମକା ବହୁତ ଜାଗାରେ ଦେଖିଲୁ କି ମକା ବହୁତ ମିଳୁଥିଲା। ଏବଂ ବହୁତ ସାରା ମକା ଚାଷ ମ ଜମି ଯୋଉଗୁଡା କି ଚାଷ ହେଇଥିଲା ଏବଂ କିଛି ଚାଷ ହେଇସାରିଥିଲା ଅଲରେଡି ତ ସେ ସବୁ ଜମି ଦେଖିକି ଆମକୁ ବହୁତ ଖୁସି ଲାଗିଲା। ଆଉ ବାକି ବହୁତ ମଜା ଲାଗିଥିଲା ବୁଲାବୁଲି କରିକି ଆସିକି ଆସିକି ତାପରେ ଟେଲ ଅର୍ଦ୍ଧରାତ୍ରିରେ ଆସିକି ପହଞ୍ଚିଲୁ ଆମ ଜାଗା।
ରହିଗଲା ନାଇ ଅ ମାନେ ପୁରା ଅନ୍ଧାର ହେଇଥିବ ଆଉ।
ହଁ ପୁରା ରାତି ଦଶଟା ଏଗାରଟା ହେଇଗଲା ଆସିକି ତାପରେ ପହଞ୍ଚିଥିଲୁ।
ଗାଡି ମଟର ରାତିରେ ଚଲେଇବା ବହୁତ କଷ୍ଟ।
ହଁ ନିହାତି ଆମେ ଟ୍ରାଭେଲରେ ଯେହେତୁ ଯାଇଥିଲୁ ବେଶି କିଛି ଅସୁବିଧା ହେଇନଥିଲା। ଆଉ ବାକି ସବୁ ଠିକଠାକ୍ ଥିଲା? ଆଉ ଆପଣଙ୍କ ଏରିଆରେ କ'ଣ ଚାଷ ସବୁ ଫେମସ କଉଟା ବହୁତ ଅଧିକ?
ୟେ କିଛି ନାହିଁ ମ ଏଇ ଧାନ ଚାଷ ହୁଏ। ଧାନ ଅ ଦଉ ଧାନ ଦୋଇ ତାପରେ ଧାନ ଅ ଅ ଚାଷ ହୁଏ ଆଉ।
ଧାନଚାଷ ଧାନ ଧାନଚାଷ ଅଧିକ ପରିମାଣରେ ହୁଏ।
ହଁ।
ଆଉ ସବୁ କ'ଣ ଚାଷ ହୁଏ।
କୁକୁଡା ଫାର୍ମ ଅଛି। କୁକୁଡା ଫାର୍ମରେ ଦାନା ପଡିକି କୁକୁଡା ଚିଆଁ ନେଇ ଆସିବୁ। ଛୋଟ ଛୋଟ ଚିଆଁ ଜାଁଳ ଚିଆଁ ତାପରେ ନେଇ ଆସି ତାପରେ ଅ ସେ କୁକୁଡ଼ାକୁ ଔଷଧ ଦେଇକି ତାକୁ ଇଞ୍ଜେକ୍ସନ ଦିଆଯାଇ ହଁ ବହୁତ ବଡ କରାଯାଏ ଆଉ ପଇଁଚାଳିଶ ଦିନ କି ପଚିଶ ଦିନ ଅଠେଇଶି ଦିନ କୁକୁଡ଼ା ବଡ ହେଇଯିବ ବଏଲର୍ କୁକୁଡ଼ା ଆଉ ତାକୁ ଲୋକ ଖାଇ ଦିଆଉ ତାକୁ ଖାଇବାକୁ ବିକି ଦଉ ବିକିଦେଲା ପରେ ଲୋକ ଖାଆନ୍ତି ଆଉ ଲୋକ ଥରେ ସେଟା ଶୁଣୁନୁ ଷ୍ଟେରଏଡ ଜିନିଷ ନା ଷ୍ଟେରଏଡ ଜିନିଷ ଖାଇକି ଲୋକ ହଅନ୍ତି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ବହୁତ ଭଲ କଥା ଆଉ କମି ଯାଇଛି କିନ୍ତୁ ଆମର ଅନ୍ୟାନ୍ୟ ପରଯାପ୍ତ ଗଛ ଯେତିକି ଅ ବହୁତ ବ ବହୁତ ବଡ ଆକାରରେ ଚାଷ କରାଯାଏ ଯେମିତି କୋବି ଫୁଲକୋବି ହଉ ବନ୍ଧାକୋବି ହଉ ବଡକୋବି ହଉ। ସେ ସବୁ କୋବି ପରି କୋବି ଯୋଉଟା ଥାଏ ଫୁଲକୋବି ସେଇ ଅ କୋବି ଗୁଡ଼ାକ ଚାଷ ବହୁତ ପରିମାଣ ବହୁତ ବଡ଼ ଆକ୍ କାରେ କରାଯାଏ ଏବଂ ସବୁ ଚାଷୀମାନେ ଆମ ଗାଁରେ ଯେତିକ ସବୁ ଚାଷୀ ରହିଛନ୍ତି ସେମ୍ ସେମାନେ ତାଙ୍କ ଚାଷ ଜମିରେ ଫୁଲକୋବି କରିବାକୁ ବହୁତ୍ ପସନ୍ଦ କରନ୍ତି ଏବଂ ସେଥିରେ ବହୁତ ଅ ପଇସା
ବନ୍ଦ କରିଦେ ବନ୍ଦ କରିଦେ ଶୋଇଛି।
ଫୁଲକବି ବ୍ୟତିତ ବି ଏହାର ବହୁତ କିଛି ହଁ। ଫୁଲକବି ବ୍ୟତୀତ ଏବଂ ଅନ୍ୟାନ୍ୟ ବି ଚାଷ ଥାଏ ଯେମିତି କିି ହଉଚି କାକୁଡି ହଉ, ଜହ୍ନି, ଭେଣ୍ଡି, ବାଇଗଣ। ଅ ବିଲାତି ହଉ କି ଆପଣଙ୍କର କଲରା ହଉ। ଆଉ ବହୁତ ପ୍ରକାର ପନିପରିବା ଚାଷ ଆ ଫୁଲକୋବି ଚାଷ
ଫୁଲକୋବି ଚାଷ କେତେ
ତମେ ହଁ ସେଟା କହୁଚି। ମେ ସେଟା ଆମର ତା ସାଇଜ କରିକି ଅ ଗୋଟେ ପଟି ଟାଇପ ର ଗୋଟେ କନ୍ତି ତ ତଳି ପକାଯାଏ। ପ୍ରଥମେ ମଞ୍ଜି ଦୋକାନ ମଞ୍ଜି କି କ ମଞ୍ଜି ସେଟାକୁ ପ୍ରଥମେ ତଳି ପକାଯାଏ। ତଳି ପ ରେ ସିଏ ହଉଚି ବଡ ହେଇଯାଇଥାଏ। ମାନେ ଚାଖଣ୍ଡ ଲେଖା ହେଇଯାଇଥାଏ। ଠିକ୍ ଅଛି ଚାଖଣ୍ଡେ ଲେଖା ହେଇ ସେ ତଳିକୁୁଗ ମାସ ଭ ରେ ହେଇଯାଇଥାଏ ତଳି।
ଇାରା ଚାଖାନ ହେଇସାରିଲା ପରେ ତାକୁ ତାକୁ ଓ ଓପାଡ଼ି ଦିଆଯାଏ ଉପଡି ଦିଆଯାଏକି ନା ତାକୁ ନେଇକିନା ଯ ଚାଷ ଜମିରେ ନେଇକିନା ତାକୁ ଲଗା ଯାଇଥାଏ ଏବଂ ସାଙ୍ଗେ ସାଙ୍ଗେ ଲଗେଇ ଯାଇକିନା ପାଣି ଣି ଦିଆଯାଇଥାଏ ପାଣି ଦିଆ ସାରିଲା ପରେ ସେ ଗଛ ଟିକେ କେ ବଢି ସାରା ପରେ ଠିକ ଆଠ ଦିନ ଦଶ ଦିନ ପରେ ତାକୁ ପାଣି ସେଥିରେ ଯେହେତୁ ଚାଷ ହେଇଚି ସବ ପାଣି ଦବା ପାଇଁ ତାକୁ ପାଣି ଦବା ପାଇଁ ତାକୁ ସିଆର କରାଯାଏ ସେ ଚାଷ ଅ
ତାକୁ ଶିଆର କରାଯାଏ ସେଥିରେ ପାଣି ଦିଆଯାଏ ପାଣି ଦେଇ ସାରିଲା ପରେ ମା ମାସେର ଦେଢ ମାସ ଭିତରେ ସେ କବି ସମ୍ପୂର୍ଣ ଭାବରେ ଗଡ ହେଇଯାଇଥାଏ ଏବଂ ତାକୁ କାଟିକି ଅ ବସ୍ତାରେ ତାକୁ ପ୍ୟାକ୍ କରିକି ତାକୁ ମାର୍କେଟରେ ନେଇକି ବିକ୍ରି କରାଯାଇଥାଏ।
ହାଲୋ।
ହଁ ବାହାର ବନ୍ଧା
ହଁ ବାଡ଼ ଦିଆଯାଏ କି ଯେମିତି କିି ଆ ତମର ଷଣ୍ଢ ହଉ ଛେଳି ଛେଳି ହଉ ସେ ସବୁ ପଶିଯାଆନ୍ତି ଯେହେତୁ ସେ ବିଲ ଚାରିଗର ଯୋଉଟା ବାଉଁଶ ପୋତିକି ତା ଦେହରେ ଜାଲ ବ ବାନ୍ଧା ଯାଇଥା ଚାରିିକର ଯେମିତି କିଛି ଅ ଗୋରୁ, ଷଣ୍ଡ କି ଛେଳି, ମାଙ୍କଡ଼ ସେ ସବୁ କିଛି ପଶିପାରିବେନି ଆଉ। ସେ କ ବିଲ ଚାରି କର ବିଲ ଚାଷ ଜମି ଚାରି କରର ଯଦି ବାଉଣ୍ଡରି ଥାଏ ବି ହିର ଥାଏ। ସେଥିରେ ଆବାସ ପଥା ହେଇକି ଜାଲି ମରଆ ଯାଏ ଯାହା ଫଳରେ ଭିତରେ କିଏ ପଶି ପାରୁନି।
ଚୁଡ଼ି ବି ଯ
ଆପଣଙ୍କ ଏରିଆରେ ଧାନ ଚାଷ ସହିତ ଆଉ କି ଚାଷ କରାଯାଏ?
ଆ ସେ କୋବି ବନ୍ଧାକୋବି ଉଲୁକୋବି ସେସବୁ।
ହଁ ହଁ।
ଏମ ତ ପିଠା ଖାଇଚନ୍ତି?
ବିଭିନ୍ନ ପ୍ରକାର ଚା କରାଯାଇଥାଏ। ଆଚଛା ଯେମିତିକ ହଁ ହଁ। ବହୁତ ପ୍ରକାର ଚାଷ କରି ଯାଇଥିବ ଆପଣଙ୍କ ଏରିଆରେ।
ଆଜ୍ଞା ଆଜ୍ଞା।
ଠିକ ଅଛି। ଯଦି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ମୁଁ ଆଶା କରିୁଛି ବି ଆପଣଙ୍କୁ ଠିକ ଅ ଭଲ ଲାଗିଥିବ କଥା ହେଇ କି କିଛି ନୂଆ କଥା ଜାଣିବା ପାଇଁ।
ହଁ ନୂଆ କଥା ବହୁତ କଥା। ସବୁ ଶିଖିବାକୁ ମିଳିଲା ମୁଁ ଜାଣିନଥିଲି ଏମତି ବାଡ଼ ଦିଆଯାଏ କି କଣ। ଫୁଲକୁ ବି କେମିତି ଚାଷ କରାଯାଏ ଏଗୁଟା ସବୁ କିଛି ଜାଣିିନଥିଲି ମୁ ଯାହା ଆପଣଟା ଆଉ ଶିଖିଲି ମୋତେ ବହୁତ ଭଲ ଲାଗିଲା।
ମୁଁ ଭାବୁଛି ଆଉଥରେ ଆମେ ବି କେବେ ଆଉଥରେ କଥା ହେବା ନିହାତି ଆ କ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା ମୁଁ ଏବେ କଲ ମୁଁ ରଖିବାକୁ ଚାହୁଁଛି। ଠିକ ଅଛି ଧନ୍ୟବାଦ।